ହାଲୋ-ଓ ହାଲୋ-ଓ
ହଁ ହାଲୋ-ଓ
ହୁଁ
ହଁ କଅ କରୁଥିଲ?
ଏଇ ସିଲେଇ କରୁଥିନି।
କାମ ସଇଲାନି ନା
ହଁ କାମ ସାରିକି ସିଲେଇ କରୁଥିନି ଆଉ।
ଓ ହ ଖାଇ ପିଇ ସାଇଲଣି?
ହଁ ସଖାଳେ ଖାଇଥିନି।
ରଜରେ ବୁଲିଆକୁ ଯିବ?
ଆଁ ଯିମି ବୋଲି ତ ଭାବୁଚି ହଁ ଭାବୁଚି ତ ଦେଖିଆ
ଉହୁଁ ଆ ଯଅ ବୁଲି ଆସିବ କଅ କରିବ ଘର ଟାରେ ରଇକିନି?
ରଜରେ ଛୁଆ ଲୋକ ମାନେ କେତେ କଣ ବିନଦାସ କରୁଚନ୍ତି ବୁଲିବନି ଆଉ ଏଇନା କଅ କରିବ ରାଇକିନା ଘର ଟାରେ?
ହୁଁ
ଆଉ?
ଏଇ ଛୁଆଙ୍କର ଧର-ଅ ଛୁଟି।
ରଜ ସେଲିବ୍ରେସନ ଟା।
ଆମର ତିନଟା ଜାଗାରେ ହୁଏ।
ତିନଟା ଜାଗାରେ ହବ? ଆଁ ହଁ ଘର ପାଖରେ ନା?
ହଁ ଆମ ଘର ପାଖରେ ଦିଟା ଗୋଟେ ଜାଗା ଦୂର ଆଉ।
ଓହୋ। ଭଲ ତ ହୁଏ ତମ ଗାଁରେ ଜାଣିଚି।
ଟା ହବ, ହେଲେ-ଏ-ଏ ଦିଟା ପାଖ ଟିକେ ଆଉ ଗୋଟେ ଟିକେ ଅଧିକ ଦୂର ଆଉ।
ଓହୋ।ଆମ ଗାଁରେ ବି ଏ ଏଥର ଭଲ ହବ କହୁଛନ୍ତି ତ। ଆମ ଝିଅ କହୁ ଥିଲା।
ତମ ଗାଁରେ ଏଠି ଦିବର୍ଷ ହେଲା ହୋଉଛି କାଳେ ପୂଜା ଭଲ? ଏଇଟାକୁ ଏଇଟାକୁ-ଉ-ଉ-ଉ ତିନି ବର୍ଷ ବୋଧେ ଧେ ହେଲା
ଅ ହଁ, ହଁ। ଭଲ ହୋଉଚି ତ ଏଥର କୋଉଚନ୍ତି। ସେପଟେ ଯୋଉ ଆମ ଯୋଉ ଛ କବଟରେ, ସେଇଟି ଭଲ ହୋଉଚି। ଗାଁ ଭିତର କଥା ମୁଁ ଜାଣିନେଇଁ କିନ୍ତୁ ଛ ଛକରେ ଭଲ ହୋଉଚି କୋଉଚନ୍ତି। ଦେଖିଆ ଇଏ ଆସନ୍ତୁ ଜିମି ଦେଖି ବୁଲି ଆସିମି ଦେଖିଆ ଦିନେ
ହଁଅ।
ଦିନେ ଯିବି ବୁଲିକି ପଳେଇ ଆସିବି। ଆଉ କଣ ଆଜି କରିଥିଲ ରୋଷେଇ?
ଆଜି ପକୁୋଡି ତରକାରୀ ଶାଗ, ଭାତ, ଖଟା, ଆମ୍ବ ଦହି।
ହୁଁ ହୁଁ ଆମ ଦେଇନାହାନ୍ତି ଘରକୁ ପଳେଇଛନ୍ତି ବା ଆଜି ମୁଁ ଏପଟେ ରୋଷେଇ କରୁଛି, ମୁଁ ଅଧା ରୋଷେଇ କରୁଛି ପୁଣି ବୋଉ ଆସୁଛନ୍ତି। ପୁଅଟା ଉଠୁଛି ସିଏ-ଏ-ଏ-ଏ ତାର ତିନିଟା ବେଳୁ ବାଜି ଉଠିକିନି ହୁରୁ ହୁରୁ ହଉଛି ଆଉ।
ହୁଁ ହୁଁ।
ଆଉ ଚାଲ ଏମିତି, ଆଉ କଣ କୁହ? ଉଁ।
ଖାଇସରିଲନି ନା?
ହଁ ଆମର ତ ସକାଳ ଖିଆ ଏଗାରଟାରେ ଖାଇ ଦେଇେଇକିନି ଶୋଇଥିଲି ଟିକେ।ଆଉ ପୁଅଡ଼ା ଉଠିଲା ତା ତେଲ ଫେଲ ମାରିଦେନି ଗାଧେଇଦେନି ତାପରେ-ଏ-ଏ ଯେଉଁ ଖୋଇଦେନି ଟିକେ ଛତୁଆ ସେ ଖେଲା ଖେିଲଲା ତାପରେ ବାରଟାରେ ଶୋଇଲା ବାରଟାରେ ଶୋଇକିନି-ଇ-ଇ ଏଇନାଗେ ଶୋଇଛି ଏପର୍ଯ୍ୟନ୍ତ ଉଠିନି ଉଠିଲେ ଖାଇବ ପୁଣି ଭାତ ଭାତ। ରାତି ଅଧରୁ ଉଠିକିନି ନାଟ କରୁଛି।
କେତେବେଳକୁ ଖାଇବ ପୁଣି ଭାତ?
ପୁଣି ସେଇ ତିନିଟା, ବାପା ଖାଇସାରିଲା ପରେ। ବାପାଙ୍କର ଖିଆ ସରିବ ତାପରେ ଆମେମାନେ ଖାଇମୁ ସବୁ ଆଉ।
ପଖଳ ଭାତ ରେ ଗରମ
ନା ଆମର ଗରମ ଆଉ ସମସ୍ତ ଥଣ୍ଡା ଦେହ। ବାପାଙ୍କର ଦେହ ଖରାପ ଆଁ
ଚାରିଟା ବେଳେ ବି ଗରମ
ସକାଳେ ଗରମ ଚାରିଟାବେଳେ ବି ଗରମ।କୋଉଦିନ ଯଦି-ଇ-ଇ କିଛି ଭଲ ଲାଗିନଥିବ ତାହେଲେ ଖାଇଦଉ-ଉ-ଉ ପଖାଳ ପାଣି ଫାଣି ମିଶେଇକିନି ଖାଇଦଉ ପଖ୍ ସଜ ପଖାଳ ଆଉ।
ସେ ଏଗାରଟା ସାଢେ ଏଗାରଟା ସେ ପଖାଳ ଖଣ୍ଡେ ଖଥିଲି ଆଉ। ଖାଇମ ପୁଣି ଜଆରଆ ହବ।
ଏ ଆମ ଦେଇଈଙ୍କର ବୋଉଙ୍କର ଖାଇ ଦିଅନ୍ତି ମୁଁ ମୋର ଗରମ ଖାଏ କାହିଁକିନା ଛୋଟ ଛୁଆଟା ନା। ତାକୁ ଥଣ୍ଡା ଫଣ୍ଡ କରିବ ମୋର ଗରମ ଖାଇଦିଏ ଏଇ ସେ ଯେଉଁଦିନ ପଖାଳ ଥିବ ସେ ଦେଇଙ୍କର ବୋଉଙ୍କର ଖାଇଦନ୍ତି ଆଉ ମୁ ଚାରିଟା ବେଳକୁ ସଜ, ପଖାଳ ଖାଇଦି ଏତେ ଗୋଡ ଗରମ ହଉଛି ରହି ହଉନି ତମର ନ ଖାଇନ ହବନି ପଖାଳ ବିଟା।
ହଁ ବା ମୋ ପାଇଁ ତମେ ଥଣ୍ଡା ଭଣ୍ଡା ଦଉନ କେ ସେତି ପଖାଳ ଭଣ୍ଡା ଗେ ଖାଇ ଦଉଛନ୍ତି।
ହଁ ଖାଇ ଏଇବେ ଏ ଆଜି ବେଶୀ କାଲି ଆଜି ବେଶୀ ଗୁଳୁ ଗୁଳି ଲାଗୁଛି।
ହୁଁ ଆଜି ତ ଏେ ଗୋଟେ କଥା ମତା କାଲି ବେଶୀ ଗୁଳୁ ଗୁଳ ହଉଥିଲା।
ହୁଁ ମଣିଷ କେମିତି ବଞ୍ଚିବେ କେଜାଣି। ଏତଗୁଡ଼ିଏ ଗର
ନାରେ
କାଉଁଳ ହେଇଛି କିନ୍ତୁ ହୁଁ ମାନେ କାଉଁଳି ପା କରିଛି କିନ୍ତୁ ବୁଗୁ୍ଡା କରିକି
ହୁଁ ହୁ ହବ ଏଇନା ଆଉ ରଜ ପାଖାପାଖି ହୁଏ ସେମିତି ଆଉ। ହଁ ବୁଧବାରେ ସେଟା ନଟା ହବ ହେ ସେ ନୋଟ ଟା ପାଇନ
ଓ ଫେରାଣ୍ଡ ପାଇଁ ସେଦିନ ପଳେଇ ଆସିବା ତ। ହଁ ଆଉ ତମେ ତମେ କଉ ଦିନେ ଯିବ?
ହୁଁ ସେଇ ସଂକ୍ରାନ୍ତିି ଦିନ ହବ ଦେଖିଆ
ହଁ ଆଉ ମଝିଆ ଭାଉଜ
ସେ ଶୁକ୍ରବାର
ହଁ ହଁ ହଉ ଯାଆନ୍ତୁ। ତମର ଏଇନା କେତେ ଦିନ ପାଇଁଛଟି
ମୁଁ ସେମିତି କିଛି ଭାବିନି କିଛି ଜାଣିଲେ ଆମ ଘରେ ବି ଫୋନ କରିନାହାନ୍ତି ଆମ ଘରେ ଫୋନ କରନ୍ତୁ ଦେଖିବା କଣ କହୁଛନ୍ତି।
ଛୁଆ ଝିଅ ପୁଅ ଯିବେ ନା।
ହଁ।
ପୁଅଟାକୁ କଣ ଛାଡିକି ଜିମି ଝିଅ ଟା ସେମିତି ଯାଇଥିବ ଆଉ ତ ଯାଇପାରିବନି ଏଇ ବର୍ଷ ସାରା ଯାଇ ସେଇ ରଜରେ କେତେ ଦିନରେ ବୁଲିକି ପଳେଇ ଆସିବ ସରିଲା ଆଉ।
ତାର ଏ ଦଶମ ଦଶମ ଶ୍ରେଣୀ ନା ଏଟା
ହୁଁ।
ଆଉ କଣ ଯାଇହବ ।
ହଁ ।
ଆଉ ।
ପୁଅ ଶୋଇଛି ।
ହଁ ସେ ଶୋଇପଡ଼ିଛିି ବା ।
ତମ ଯାଇନା କଣ ହଉଛି ଯାଇଛି ରଜ ପାଇଁ ।
ସେ ଯାଇଛନ୍ତି ଯେ କଣ ପୁଣି କହୁଛନ୍ତି ଯୋଉ ମଝି ରଜ ଦିନ ଆସିବା ପାଇଁ କହୁଥିଲେ । ଆଉ ସନଡେ ଦିନ ତ ଆସିବେ ଆସି ପାରିବେନି । ଆଉ ସ ସେ ମଝି ରଜ ଦିନ ଆସିବେ ଆସିଲେ ଦେଖିବା ସଂକ୍ରାନ୍ତି ଅମାବାସ୍ୟା କଣ କରିବେ କେ ଜାଣି ।
ଓ ଅମେଇସିଆ କୋଉଦିନ?
ଅମେଇସି ଆ ସେଇ ମଝି ରଜ ଦିନ ପା ।
ଓ ସେଇଦିନ ସଂକ୍ରାନ୍ତି ସେଇଦିନ ଅମିଷା ଓହୋ । କୋଉ ରଜ ସଂକ୍ରାନ୍ତିରେ ଧରନ୍ତିନୀ ୟା ବାର ନ୍ତୀନି । ନ୍ତିନୀ ଆଉ ।
କିନ୍ତୁ ଅମାବାସ୍ୟା ଟା ଅଛି ପା ।
ସେରେ ମାନେ ସିନା ଶାଶୁଘରକୁ ଆସିବୁନି ଶାଶୁଘରକୁ ଯାଆନ୍ତି ତ ।
ଶାଶୁଘରୁ ନା ଶାଶୁଘରୁ ଯାଆନ୍ତିନି କି ବାପ ଘରୁ ଆସନ୍ତିନି କଣ କହୁଛନ୍ତି ର ସ ସଂକ୍ରାନ୍ତି ହେଇି ଖାଲି ପଳେଇଆସନ୍ତି ଅମାବାସ୍ୟାଟା ବା ।
ବାପ ଜାଆନ୍ତିନି ବି ସୁଧା ।
ନା ଯାଆନ୍ତିନି ।
ବୋଉ ବା ବୋଉ ପା ସେଇଆ କହୁଥିଲେ କହିଲେ କେମିତି ହେବ ଏମିତି ବାପା ଘରୁ ଯଦି ଆସିପାରିବନି ଶାଶୁଘରକୁ କେମିତି ଯିବ । ଏ ସକାଳେ ବସି କଣ କହୁ ଥାନ୍ତି ବା ।
ଆଉ ତା ହେଲେ ମୋ
କଣ ତାଙ୍କର କହୁଛନ୍ତି କଣ ଶୁକ୍ରବାର ଦିନ ମୁଁ ପଳେଇଆସିବେ ବୋଲି ।
ହୁଁ ।
ଆଉ ପ୍ରଥମ ରଜଟା ପଡ଼ିଯାଉଛି ନା ଏ ବାର ଛୁଟିବାର ।
ହୁଁ ।
ସିବେ କକେମିତି କି।
ହୁଁ ।
ଯା କରିବେ ଦେଖିକି ତାଙ୍କର ତାଙ୍କ ଗାଁରେ ଯାହା କହିବେ ସେୟା କରିବେ ସିଏ ।
ହୁଁ ହୁଁ । ଦେଖିବା ଆରମ୍ଭ ହଉ ମଝିରେ ଯୋଉ ଦିନ ଯାଇହବନି ଦେଖିବା ତାହେଲେ ଯୋଉଦିନ ଯିମି ଆଉ ।
ହୁଁ । ମାମୁଁମାଇଁ କଣ କରୁଛନ୍ତି ସମସ୍ତେ ।
ଖାଇକି ବାପା ଦୋକାନକୁ ଗଲେଣି ।
ହୁଁ ହୁଁ।
ହଁ ବୋଉ ତାଙ୍କର ଖାଇକି ଶୋଇଛନ୍ତି, ସବୁ ଖାଇକି ଶୋଇଛନ୍ତି, ଛୁଆ ଗୁଡା ଖାଲି ତାଙ୍କର ଏପଟେ ସେପଟେ ହେଇ
ଏଲୁ ଭାଉଜଙ୍କର ଆସିବ ପା।
କଣ?
ଏଇ ଜଉ ଭାଉଜଙ୍କର ଆସିବ ପା ଫୋନ ନା କଣ?
ହଁ କହୁଥିଲେ ତ। ଏଇ ଆଜି କି କାଲି ଆସିବ।
ହୁଁ।
ଏ ଚାରିଟା ବେଳକୁ, ନହେଲେ କାଲିକି ଆସିବ ଆଉ।
ହୁଁ ହୁଁ। ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ହୁଁ ହୁଁ।
ତୋ ପୁଅ ଦେହ ଭଲ ଅଛି ନା?
ହଁ ଏଇ ତାକୁ ଟିକେ ଥଣ୍ଡା ଧରିଛି କଣ କରିବ, ଥଣ୍ଡା ନୁହଁ ଏଇ ଯୋଉ କୁଣ୍ଡେଇରାମ୍ପି ଖାଲି ହଉଛି।
ଏ ଗରମକୁ।
ହୁଁ।
ଗରମ ଟା ହଉଛି ନା ଜୋର୍ ରେ।
ହଁ ବା କ ରାତିରେ ସେମିତି କୁଣ୍ଡେଇ ରାମ୍ପି ହେ, ତା ଯୋଉ କପଡା ଚେଞ୍ଜ କରିଦେଇକିନି କପଡା ଚେଞ୍ଜ କରିକିନି ଇଏ କରିିଥିଲି।
ଘମିର ହେଇଯାଇଛି।
ଘମିର ନୁହଁ ସେ ଗୋଟେ କେମିତିଆ ତାର ଖାଲି ଖାଲି ଏଇ ଏଇଗୁଡ଼ା ଖାଲି କୁଣ୍ଡେଇ ହଉଛି।
ଆରେ ଗରମ ରୁ ଏଇଟା କୁଣ୍ଡେଇ ରାମ୍ପି ହଉଥିବ, ଏ ସେଇ ଗରମରୁ ଆଉ କିଛି ନୁହେଁ।
ହୁଁ। ସେ କପଡ଼ା ବଦଳେଇକିରି, ତାକୁ ପୁଣି ଶୋଇଦେନି, ଜମା ଶୋଇଲାନି ଗୋଟାକ ରାତିରୁ ଉଠି ପଇିଲା, ଉଠିକିନି ପୁଣି ଚାରିଟା ନା କେତେଟାରେ ଶୋଇଲା। ଚାଟା ନା ସାଢେ ଚାଟା ରେ ଶୋଇଲା ଶୋଇକିନି ଉଠ ଉଠିଲା ନଅଟା ବେଳେ, ମୁଁ ମୋର ଏଣ ସବୁ କାମ ସାରଦିନି। ଆଉ ଖାଲି ରୋଷେଇ। ଥିଲା ଭାତ, ଭାତ ହିସା ଥିଲା ତରକାରୀ ଫରକାରୀ ସନ୍ତୁଳାଟା କରିଦେଇଥିନି, ଆଉ ଶାଗଟା ଭଜାଟା ବୋଉ ତାଙ୍କର କଲେ ଆଉ।
ହ ହୋ।
ସେ ନଅଟାରେ ଉଠିଲା, ତାକୁ ଗାଧେଇଦେନି ଛତୁଆ ଟିକେ ଖୋଇଦେନି।
ହଁ।
ଆଉ କଣ କରିବି ମୁଁ?
ଖାଉଛି ନାହିଁ ନା ଭଲସେ?
ହଁ ଖାଉଛି ତ। ସେ ଭାତ ଆଳୁ ପୋଡା। ଏମିତି। ବେଶୀ କଣ ଖାଉଛି କି, ଭାତ ଆଳୁ ପୋଡା ମିକ୍ସର ଟିକେ ଜଲଦୁଛି।
ଗବେ ମାରୁ ନି ନା
ନା ଭାତଟା ଶୀଘ୍ର ଢୋକି ଦେଉଛି। କିନ୍ତୁ ଏଇ ଯୋଉ ଛତଆ ଛତୁଆ ଟିକେ ଦେଲେ କି ଆଉ କନ ଟିକେ ଦେନେ ଟିକେ ରଖିଛି ପାଟିରେ ଧୁକୁଚି ଆଉ। ପୁଣି ମୋବାଇଲ୍ ଦେଖିକି ଖାଉଛି। ସେମାନେ ସେମିତି ଖାଇବ କି
ତାକୁ ବୋଧେ ସେଟାକ ଭଲ ଲାଗୁନି ନା କଣ ଖାଉନି ଛତୁଆ ଓରା
ହୁଁ। ଯାହା ହବ ହବ ଆଉ କଣ କରି
ହଁ।
ଏ ତ ଆଉ କି ଛୁଆ ଅଛନ୍ତି କେତେ ଖାଇଯାଆନ୍ତି ଇଏ ଗୋଟେ କିଛି ଖାଇବାକୁ ନୁହଁ।
ହଁ।
ଆଉ ଚଗଲା ହେଲା ସେମାନେ ହଉନି ଏଠିକି ଯା ହେଠିକି ଯା ହେଇ ଯାଇଥିଲା ଆଗ ସେପଟରେ ଯୋଉ ନାହିଁ ନା ଦୁଆରଟା ସେ ଡିଜାଇକିନି ଚଢ଼ୁଛି ଆଉ ଚଢ଼ିଲା ଓହ୍ଲେଇ ପାରଲାନି ପଡ଼ିଥାନ୍ତା ବୋଉଙ୍କର ମୋର ପୁଣି ଧରଲୁ ତାପରେ ଓହ୍ଲେଇଲା।
ଓ ହ ହଉ ତାେହାଲେ ରଖିଦଉଛିଁ।
ନା ନା। କଣ କାମ ଅଛି କି?
ହଁ, ମୁଁ ଯା ଭାତ ଖାଇମି।
ଭାତ ଖାଇବ?
ହୁମ୍।
ହଉ ତାହେଲେ ଯଅ।
ହଁ।